ଆଜ୍ଞା ନମସ୍କାର ନମସ୍କାର ଆଜ୍ଞା ଜୟ ଜଗନ୍ନାଥ ଜୟ ଜଗନ୍ନାଥ
ଆର କିଛି ସନଁ ବହୁତ ବଢିଆ ଅଛି
ଆଜ୍ଞା ଆଜ୍ଞା ମୁଁ ମଧ୍ୟ ବହୁତ ଭଲ ଅଛି ଆପଣଙ୍କ ପରିବାରରେ କେମିତି ଅଛନ୍ତି ସମସ୍ତେ
ଭଲ ଅଛନ୍ତି ଆଉ ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି
ଆଜ୍ଞା ଆଜ୍ଞା ନିହାତି ଭାବରେ ବହୁତ ଭଲ ଅଛନ୍ତି ସମସ୍ତେ ସୁଖରେ ଅଛନ୍ତି ଆଉ ବର୍ତ୍ତମାନ ଆପଣଙ୍କ ଅଞ୍ଚଳରେ ମାନେ ପାଗ କେମିତି ଅଛି କଣ କୁହନ୍ତୁ ଟିକେ
ବଢିଆ ଅଛି କିନ୍ତୁ ମୁଁ କହିବା ହିସାବରେ ଆପଣ
ଆଜ୍ଞା
ଘରେ ବର୍ତ୍ତମାନ ସବୁ
ଆଜ୍ଞା ଆଜ୍ଞା ଆପଣଙ୍କ ଅ କଥା କିଛି ଆପଣଙ୍କ କଥା ମତେ କିଛି କିଛି ଶୁଭୁଛି କିଛି କିଛି ଶୁଭନି
ହଁ
ଆଛା ଆଜ୍ଞା ଆଜ୍ଞା ବର୍ତ୍ତମାନ ଠିକ ସେ ଶୁଭିଲା
ମୁଁ କହିଲି ଆପଣଙ୍କ ଘରେ ସମସ୍ତେ କୁଶଳ ଅଛନ୍ତି ତ
ଆଜ୍ଞା ଆଜ୍ଞା ନିହାତି ଭାବରେ ବହୁତ ଭଲ ଅଛନ୍ତି କୁଶଳ ମଙ୍ଗଳ ଦିନ ବହୁତ ଭଲରେ କଟିଲା ଆଉ ପାଗ ହଁ ବର୍ତ୍ତମାନ ଆପଣଙ୍କ ଅଞ୍ଚଳରେ ପାଗ କେମିତି କଣ ରହିଛି
ପାଗ ତ ବହୁତ ବଢିଆ ରହିଛି ବୁଝିଲେ କି ଯେମିତି କି ଆମର ଅ ହୁଁ ହୁଁ ଖରା ନାହିଁ ସେମିତି ବର୍ଷା ବି ନାହିଁ ମାନେ ମେଘ କରି ରଖିଛି ପାଗ।
ଆଜ୍ଞା ଆଜ୍ଞା ବର୍ତ୍ତମାନ ଆମର ଅଞ୍ଚଳରେ ତ ମାନେ ଆ କାଲି ସନ୍ଧ୍ୟା ଠାରୁ ଅ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ମାନେ ବର୍ଷା ତ ଲାଗି ରହିଥିଲା। ପ୍ରବଳ ମାତ୍ରାରେ ଚାଲି ଥିଲା ବର୍ଷା। ସ୍ଥିରତା ଆସିଛି ବର୍ଷାର ପାଗରେ। ଆଉ ବର୍ତ୍ତମାନ ତ ସ୍ଥିରତା ରହିଛି ଟିକେ ଟିକେ ମଝିରେ ମଝିରେ ରହି ରହି ବର୍ଷାର ବେଗ ଦର୍ଶାଉଛି ତ ଟିକେ ଗୁଳୁଗୁଳିଆ ମଧ୍ୟ ରହିଛି ଥଣ୍ଡା ମଧ୍ୟ ଅଧିକ ମାତ୍ରାରେ ଲାଗୁନାହିଁ। ତ ଟିକେ ଗରମ ହିଁ ରହୁଛି ଆପଣଙ୍କ ଅଞ୍ଚଳରେ କେମିତି ମାନେ ଥଣ୍ଡାଳିଆ ଅଛି ନା ଗରମ ଲାଗୁଛି?
ଭାଇ ଗରମ ତ ଲାଗୁଛି କାହିଁ କହିଲେ ଏବେ ସେମିତି କି ବର୍ଷା ଦିନ ଆସିନି। ବୁଝିଲେ କି ଏବେ ନା ପୁରା ରାତ୍ର କାଲି ଗୋଟା ଗୋଟାକରେ ବର୍ଷା ଷ୍ଟାର୍ଟ ହେଲା। ହଁ ମାନେ ମୁଁ ଯେତିକି ଅନୁଭୂତି କରିଛି ରାତ୍ର କାଳରେ ମୁଁ ସକାଳ ନଅଟା ଯାଏ ବର୍ଷା ଆରମ୍ଭ ହେଇଥିଲା। କିନ୍ତୁ ଭାଇ ଆଉ ବର୍ଷାର ତ ସମ୍ଭାବନା କିଛି ଦେଇନି। କିନ୍ତୁ ମେଘ ପରେ ରଖିଛି ଏବେ ଠିକିଛି କିନ୍ତୁ ବହୁତ ଗରମ ହଉଚି।
ଆଜ୍ଞା ଆଜ୍ଞା। ଗରମ ତ ରହୁଛି ଏମିତି କିଛି ଗୁଳୁ ଗୁଳିଆ ଭଳି ରହୁଛି ଗରମ ତ ବହୁତ ମାନେ ଟିକେ ଗରମ ହବା ଦ୍ଵାରା ଝାଳ ଝାଳ ହୋଇ ଦେହଟା ମାନେ ଅସୁସ୍ଥତା ଭଳି ଲାଗେ। ଭଲ ଲାଗେ ନାହିଁ।
କଣ କହିଲେ ଯେମିତି ଏ ଯେମିତି ମହୋତ୍ସବ କରିଛି ନା ଯେମିତି ଆମର ଅ ନା ଦେହ ସୁସ୍ଥ ରହିବ। କାହିଁକି ନା ଯେମିତି କି ଖରା ମଣିଷର ଗୋଟେ ଜିନିଷ ହଉଛି ଖରା ଯେମିତି ମଣିଷ କୁ ଦରକାର। ତାପରେ ବି ଛାଇ ବି ଦରକାର। ସବୁ କିଛି ଦରକାର ମଣିଷକୁ। ଯଦି ଦୁଇ ଦିନ ଧରି ତିନି ଦିନ ଧରି ତ ଦ୍ଵାରା ଯଦି ଆମ ସୂର୍ଯ୍ୟ କିରଣ ଯଦି ନ ପଡେ ତ ମଣିଷ କଣ ହବ ଧୀରେ ଧୀରେ ଧୀରେ ଧୀରେ ହାଲକା ଲାଗିବ ମଣିଷକୁ ଠିକ ନା ନାଇଁ ଆପଣ ଏଇଟା ତ ବହିରେ ବି ପଢିଥିବେ ଆପଣ ଏଇଟା। ଯେମିତିକି ଆମର ସୂର୍ଯ୍ୟ କିରଣ ଯଦି ଦେହରେ ନ ପଡିବ ତ ମାନସିକ ସନ୍ତୁଳନା ଟିକେ ଆ ବୋଧି ହେଲା ଭଳି ଲାଗିବ।
ନିହାତି ନିହାତି ଭାବରେ ସୂର୍ଯ୍ୟ କିରଣ ଟା ଆମ ଦେହ ଉପରେ ପଡି ପଡିବା ଦରକାର କାରଣ ତାର ବି ରହିଛି ଭିଟାମିନ୍
ବହୁତ ଅନୁଭୂତି ବହୁତ ଅନୁଭୂତି ଭାଇ ସୂର୍ଯ୍ୟ ନଥିଲେ କିଛି ଅ ଅ ଅ ଆପଣଙ୍କୁ ତ ସେ କହିଲେ ସେ ଯେମିତି କି ଆପଣଙ୍କୁ ବଞ୍ଚିବା ପାଇଁ ପାଣି ଦରକାର।
ଖାଦ୍ୟ ଦରକାର ଯେମିତି ଆମର ପବନ ବି ଦରକାର ସେମିତି ବି ସୂର୍ଯ୍ୟଦେବଙ୍କ ବି ଏଥିରେ ବହୁତ ହାତ ଅଛି। ଆପଣ ବି ତ ଜାଣିଥିବେ, ମୁଁ କହିବି କଣ ଆପଣ ଏ ଭିତରେ ବି ବହିରେ ପଢିଥିବେ।
ଆଜ୍ଞା ଆଜ୍ଞା। ନିହାତି ନିହାତି ଭାବରେ ଆଉ ଯଦି ଗ୍ରାମାଞ୍ଚଳରେ ଦେଖିବା ତ ପ୍ରାକୃତିକ ସୌନ୍ଦର୍ଯ୍ୟ ଯୋଉଟା ପ୍ରଦର୍ଶିତ ହୋଇଥାଏ ଅ ସେଇ ଦୁଇଟି ପାହାଡ ମଧ୍ୟରୁ ସୂର୍ଯ ର୍ଯ୍ୟ ନିଜ ଉଦୟ ହୁଅନ୍ତି। ଆ ହୁଁ। ପୂର୍ବ ଦିଗରେ ଏବଂ ଅସ୍ତ ହୁଅନ୍ତି ତା ତାର ଯୋଉ ସୌନ୍ଦର୍ଯ୍ୟ ଦେଖିବା ବହୁତ ଆନନ୍ଦିତ ଲାଗେ। ଆଜ୍ଞା ଆଜ୍ଞା।
ପର୍ବତ ମଧ୍ଯ ରୁ ଯେମିତି ସୂର୍ଯ୍ୟ, ଜଳନ୍ତା ହୁଆ ପିଣ୍ଡ ଯେମିତି ବାହାରୁଛନ୍ତି ତାର ଦୃଶ୍ୟ ଭାଇ ଅଲଗା ପ୍ରକାରର, ମୁଁ ବି ଜାଣିଚି। କିନ୍ତୁ ଏ କଥାକୁ ନେଇକି ମୁଁ ଗୋଟେ କଥା କହୁଚି। ଆପଣ କେବେ କୋଣାର୍କ ମନ୍ଦିର ଯାଇଚନ୍ତି?
ଆଜ୍ଞା ଆଜ୍ଞା।
ତ ମୁଁ ତ ଭାଇ କେବେ ଯାଇନି, କାହିଁ କି କହିଲେ ଓଡିଶାରେ ରହିକି ବି ମୁଁ କୋଣାର୍କ ଯାଇନି। ତ ଆପଣ ଯାଇଛିନ୍ତି କିନ୍ତୁ ସୂର୍ଯ୍ୟ ଦେଙ୍କ ଦେବଙ୍କ ବିଷୟରେ କେମିତି କଣ ଟିକେ କହିବେ? ଧରମା ଆମର ଯେମିତି ମୁଣ୍ଡି ମାରିଥିଲେ, ଆପଣଙ୍କ ତ ଜାଣିଥିବେ?
ଆଜ୍ଞା ଆଜ୍ଞା। ସେ
ରେ ବାର ବର୍ଷ ଛୋଟ ଛୁଆ ଯେମତି ଆମର ଧରମା ଯାଇକି ବାରଶହ ବଢେଇ, କିଛି କରିପାରିନଥିଲେ ଯେମତି ଆମର ବାର ବର୍ଷର ଛୁଆ। ହୁଁ।
ବାର ବର୍ଷର, ବାର ବର୍ଷର ଛୁଆଟି ହେଲେ ମଧ୍ୟ ତାର ଅ ଉମ୍ ମାନସିକ ସ୍ତର ଅ ବାରଟି ଏଇ ବା ବଢେଇ ଠାରୁ ଅଧିକ ମାନ ମାନସିକ ସ୍ଥିର, ଜ୍ଞାନ ସେଇ ଗୋଟିଏ ଛୁଆର ମାନସିକରେ ସି-ସ୍ଥିର ଭାବରେ ସ୍ଥିରତା ହୋଇ ତାର ଧାରଣା, ଜ୍ଞାନ ଜ୍ଞାନ ଆହରଣ କରିବାର ଶକ୍ତି, ସ୍ମରଣୀୟ ଶକ୍ତି ସବୁ ଗୁଡ଼ିକ ଉମ୍ ଭରି ପଡ଼ି ରହୁଥିଲା ଅ ଯାହା କ ଯାହା ଫଳରେ କି ସେଇ ସୌନ୍ଦର୍ଯ୍ୟ ଭରା ମନ୍ଦିରଟିଏ ସେ ନିଜେ ସ୍ଥାପନ କରିଥିଲେ, ବାରଶହ ବଢେଇ ଦ୍ଵାରା ମିଶି। ମିଳିମିଶି ସେ କରିଥିଲେ। କିନ୍ତୁ ସବୁଠାରୁ ଅଧିକ ହାତ ରହିଥିଲା ସେଇ ଆ ଧରମାର, ଯିଏ କିି ସେଇ ମନ୍ଦିରଟା ଆଉ ଗଢିବା ପାଇଁ ତାଙ୍କର ମନ ପ୍ରାଣ ଲଗେଇ ଦେଇଥି ଥିଲେ, ପୁଣି ତା ପାଖରେ ରହି ଥିବା ସେଇ ସମୁଦ୍ର, ସମୁଦ୍ରର ଢେଉ ଅ ଯେତେବେଳେ ସେଇ ମନ୍ଦିରଟାକୁ ନିର୍ମାଣ କରୁଥିଲେ ଧର ମା ତ ବାରଶହ ବଢେଇଙ୍କ ହାତ ମିଳିମିଶି, ସେ ଯେତେବେଳେ କରି କରି ଚାଲିଲେ ଉପରକୁ ତ ତଳୁକୁ ଆସିବା ପାଇଁ ଅ କିଛି ରାସ୍ତା ମାନେ ନଥି ଥିଲା, ଯେହେତୁ ସେଇଟା ପଥରରେ ହିଁ କରି କରି ଚାଲିଥିଲେ, ତ ଯେତେବେଳ ସମାପ୍ତ ହବାରେ ଲାଗିଲା, ଅ ତ ତାର ମାନେ ପରିସୀମା ଆଉ ଦେଖାଗଲା ନାହିଁ ଆଗକୁ, ଯେ କଣ କରି ବେ ତ ସିଏ ସମାପ୍ତ କରିବାରେ ଲାଗିଲେ, କାହିଁକିନା ସେ ଗୋଟେ ଏମିତିକା ଛୁଆ ଥିଲେ ଯିଏ କି ବଡ଼ ବଡ଼ ଲୋକଙ୍କ ମନରେ ମଧ୍ୟ ସେତିକି ଧାରଣା ଆସିବ ନାହିଁ ସେ ନି ନିଜ ଜୀବନ ଦେଇକି ମଧ୍ୟ ତାକୁ ସମାପ୍ତ କରିକି ହିଁ ତା ଠାରୁ ବାହାରିବେ ସେଇ ନିହିଁ ନିର୍ବଦ ସହିତ ସେ ମନ ପ୍ରାଣ ନେଇଥିଲେ। ଆଉ ତା ଉପର ଠାରୁ ସେ ସଫଳ କରିକି ତା ଉପରଠାରୁ ଡେଇଁ ପଡିଥିଲେ ତା ପାଖରେ ଥିବା ସମୁଦ୍ର ଉପରକୁ ତାକୁ ସମୁ ପୂର୍ଣ୍ଣ ଭାବେ ପୂରଣ କରିଥିଲେ ଯୋଉଟା କିି ସେଇ ମଧ୍ୟରେ ସୂର୍ଯ୍ୟ ଦେବଙ୍କ ମନ୍ଦିର ହେଇଥିଲା। ଆ ସୂର୍ଯ୍ୟଦେବଙ୍କ ମୂର୍ତ୍ତି ତକ୍ କୌଣସି ପ୍ରକାର ସ୍ଥାପିତ ହୋଇନଥିଲା ସେଇ ଭିତରେ କିନ୍ତୁ ସେଇ ଯୋଉ ସୂର୍ଯ୍ୟଙ୍କ କିରଣଟା। ଆ ସେଇ ମନ୍ଦିର ଭିତରେ ସ୍ମରଣୀୟ ଭାବେ ସ୍ମୃତି ଭାବ ଅ ଦ ପରିଦର୍ଶିତ ହଉଥିଲା। ଆଉ ତାଙ୍କର ସେ ଯୋଉ କିରଣ ଟା ରହୁଥିଲା ଆଉ ସେଇ ଭିତରେ ମାନେ। ଯେମିତି କିି ଚୁମ୍ବକ ଭଳି ଅ ତାଙ୍କର। ତି ଯୋଉ ଭଳିଆ ଭାବେ ବୈଜ୍ଞାନିକ ଭାବେ। ତାଙ୍କ ମନ ବୁଦ୍ଧି ସହିତ ଅ ମାନେ। ବର୍ଣ୍ଣିତ ସେଇ ପଥର ଗୁଡିକୁ ଅ ଉ ଆକାର ସହି ତ ଏମିତି ଆବହ ଖଣ୍ଡନ କରିଥିଲେ। ଯେ ଚୁମ୍ବକ ଭଳି ସେ ପରିଦର୍ଶତ ହୋଇ ପରସ୍ପର ମଧ୍ୟରେ ଏଇ ଭ ଭାବରେ ଆବିର୍ଭାବ ହୋଇ ପରିଦର୍ଶିତ କରିଥିଲେ। ଉ ଯେ ତାଙ୍କର ସେ ସୂର୍ଯ୍ୟ କିରଣଟି ଅ ତାଙ୍କ ସି। ଉ ମନ୍ଦିରର ଅ ମଧ୍ୟସ୍ ହିଁ ଆସି କିରଣଟି ପଡୁଥିଲା ଯୋଉଟା କି ଆବିର୍ଭାବ ହୋଇ ଆମକୁ ଲାଗୁଥିଲା। ଯେ ଏଇ ହିଁ ପ୍ରାକୃତିକର। ସେଇ ଦୃଶ୍ୟ ବା ଆ ଭଗବାନ ଅଛନ୍ତି। ସେଇ ମଧ୍ୟରେ। ଆମକୁ ଏଇଭଳି ଭାବରେ ଆସୁଥିଲା। ଆଜ୍ଞା ଆଜ୍ଞା। ବହୁତ ଭଲ ଲାଗେ। କ ବିଷୟରେ ବହୁତ କିଛି ଅଛି ବହୁତ କିଛି ପଢିଲେ ଆହୁରି କିଛି ଜ୍ଞାନ। ମିଳିବ ବହୁତ କିଛି ଆହୁରି କାହାଣୀ ଅଛି ତାହାର ଯୋଉଟା କି। ତାଙ୍କର ସେଇ ଅ ଯପ। ଆଜ୍ଞା ଆଜ୍ଞା।
ମୋ ହିସାବ ମାନେ ମୁଁ ଯେତିକି ପିଲା ବେଳୁ ଶୁଣି ଶୁଣି ଆସିଛି ଭାଇ ଧର୍ମାଙ୍କ ବିଷୟରେ। ତ ମୁଁ ଜାଣିଛି ଦେଖନ୍ତୁ ଗୋଟେ ଜିନିଷ ବାରଶହ ବଢେଇ। ବାରଶହ ବଢେଇ ଯେ ଯେମିତି କାମ କରିଲେ। ସୂର୍ଯ୍ୟ ମନ୍ଦିର ତୁଳନାରେ ବହୁତ ତାଙ୍କ ତାଙ୍କର ତ। ସବୁ କିଛି ଅଛି ହାତ କିନ୍ତୁ। ଯେମିତି କିି ଆମର ଉପର ମୁଣ୍ଡି କଥା ଜାଣିଛନ୍ତି ତ ସେଇ ମନ୍ଦିଙ୍କର। ମୁଖ୍ୟତଃ କାରଣ ହେଲା ମୁଖ୍ୟ ଉ ମାନେ ମୁଣ୍ଡି।
ଆଜ୍ଞା ଆଜ୍ଞା।
ବୁଝିଛୁତ ସେଇଟା କଣ ନା। ବାରଶହ ବଢେଇ ଦ୍ଵାରା ହେଇପାଡିଲେ ହେଇପାରିଲା ନାହିଁ ତ।
ରାଜା ଯିଏକି ଆମର ରାଜାଙ୍କ ନାଁ ତ ଏତେ ମୋର ମନେ ପଡୁନି କିନ୍ତୁ ରାଜା କହିଲେ। କହିଲେ ବାରଶହ ବଡେଇ ଭିତରୁ କିଏ ବି ହଉ ମୁଣ୍ଡି ମାରିବେ। ନହେଲେ ଆପଣଙ୍କର ରାତି ପାଇଲା ମଧ୍ୟରେ ଆପଣଙ୍କ ବେକ କଟା ଯିବ। ଯିଏକି ନ ହେଇ ପାରିବ। ମୁଣ୍ଡି ଯଦି ନମରା ହେଇଯିବ ହେଇପାରିବ ତ ଏଇ କଥା ଧର୍ମାଙ୍କ ଘରେ। ଜାଣିଲେ ଧର୍ମାଙ୍କ ମମି ତାଙ୍କ ବୋଉ ଜାଣିଲେ। ତ ସେଇ ସମୟରେ କଣ ନା ଧର୍ମା କହିଲେ କି? ଗୋଟେ ଜିନିଷ କହିଲେ କି ବାବାଙ୍କୁ ମୁ ଦେଖା କରିବାକୁ ଯିବି ବାପାଙ୍କୁ। ଯେମିତି ଆସିକି। ଏଇ ବିଷୟରେ ଜାଣିଲେ କି ଏମିତି ଏମିତି ହେଇଛି ତ ଧର୍ମା ନିଜେ ମୁଣ୍ଡି ମାରିକି ସମୁଦ୍ରକୁ ଡେଇଁ ପଡିଥିଲେ।
ଆଜ୍ଞା ଆଜ୍ଞା ସେ ତାଙ୍କର ଅ ସଫଳତା ମାନେ ସଫଳ କରି ଚାଲିଗଲେ। କିନ୍ତୁ ସମାପ୍ତ କରିକି ହିଁ ଗଲେ।
ଭାଇ ବହୁତ ବଢିଆ ଲାଗିଲା। ଆପଣଙ୍କ ସହିତ ଧରମା ବିଷୟରେ ଜାଣିବା ପାଇଁ
ଆଜ୍ଞା ଆଜ୍ଞା ମତେ ମଧ୍ୟ ବହୁତ ଆନନ୍ଦ ଲାଗିଲା ଖୁସି ଲାଗିଲା। ନା ଆଉ କିଛି ଅଁ ଜ୍ଞାନ ମଧ୍ୟ ମିଳିବାକୁ ମିଳିଲା ମତେ। ତ ଧନ୍ୟବାଦ ଭାଇ ନମସ୍କାର।
ହ ହୁଁ।